ହେଲୋ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କଣ କରଛନ୍ତି?
ମୋ ଭଏସ୍ ଆସୁନି କି?
ହଁ ଆସୁଛି।
ହଁ ମୋ ଭଏସ ଆସୁନି କି?
ହଁ ଆସୁଚି।
ହଁ ସ କଣ କରଛନ୍ତି?
ଏଇ ବସିଛି ଆପଣ?
ଅ ହଁ ମୁଁ ବି ବସିଥିଲି।
ଓହୋ ଆଉ କଣ ଖାଇଥିଲେ?
ଅ ଖାଇଥିଲି ପଖାଳ ଭାତ ଅଣ୍ଡା ଆମଲେଟ। ତମେ?
ମୁଁ ଖାଇଥିଲି ଆଜି ଗରମ ଭାତ ଆଉ ମାଛ ତରକାରୀ ଆଉ ପୋଟଳ ଆଳୁ ଭ ଜା ଆମ୍ବ
ଓହଁ ମାଛ ତରକାରୀ କିଏ ବନେଇଥିଲେ ଆପଣ?
ନା ମା ବନେଇଥିଲେ।
ଅ ହଁ।
ମୁଁ ଖାଲି ସାହାଯ୍ୟ କରିଥିଲି ଆଉ।
ଓହ କଣ ସାହାଯ୍ୟ କରିଥିଲେ କେମିତି କଣ? ମାଛ ତରକାରୀ କେମିତି ବନା ହେଲା?
ମାଛ ତରକାରୀଟା ମାଛ ଟା ଫାଷ୍ଟ ମୁଁ ଭାଜିଦେଲି। ହୁଁ ତାପରେ ଅ ଯୋଉ ମାନେ ଯୋଉ ମସଲା ପାଇଁ ମାନେ ଆମର ଦରକାର ପିଆଜ, ରସୁଣ, ଅଦା, ଜିରା ଶୁଖିଲା ଲଙ୍କା ଆଉ ଏଇଟା ସବୁ ଗୋଟେ ତାର ଗୋଟେ ମିଶ୍ରଣ ତିଆରି କରିଦେଲି। ତାପରେ ହୁଁ ଯୋଉ ଯୋଉ ଶିଳରେ ବି ବାଟିଛି ମାନେ କରେଣ୍ଟ ନଥିଲା ବୋଲି।
ହଁ ହଁ ସେ ତା ଟେଷ୍ଟ ଟିକେ ଭଲ ଲାଗେ ନା ଗ୍ରାଇଣ୍ଡରରେ ବଟା ଠାରୁ ଶିଳରେ ବଟାଟା ଟିକେ ଟେଷ୍ଟ ଅଲଗା ଲାଗେ
ହଁ ତ ମୁଁ ଟିକେ ବାଟି ଦେଲି ତାପରେ ମାଙ୍କୁ ମା ତାପରେ ରୋଷେଇ କଲେ ଆଉ। ରୋସେଇ କଣ ମାଛ ଫାଷ୍ଟ ହଉଛି କଡିିରେ ତେଲ ପକେଇକି ତାପରେ ପିଆଜ ପକେଇକି ତାପରେ ଲଙ୍କ ଲଙ୍କା ଗୁଣ୍ଡ ଟିକେ ଲଙ୍କା ଗୁଣ୍ଡ ଅଳ୍ପ ଯେହେତୁ ଆମେ ଶୁଖିଲା ଲଙ୍କା ବାଟିଛନ୍ତି ତ ପକେଇକି ତାପରେ ସେ ମସଲା ଟାକୁ ପକେଇ ଦେଇକି ତାପରେ ଟିକେ ଆଉ ଯୋଉ ଗରମ ଆମର ଯୋଉ ରହିଲା ଗରମ ମସଲା ଆଉ ତାପରେ ରହିଲା ଯୋଉ ଅ ମାଛ ଯୋଉ ମାଛ ମସଲା ଯୋଉ ରହିଲା ଟିକେ ପକେଇ ଦେଇକି ତାକୁ କଷିଦେଲ୍ କଷି ଦେଇକି ତାକୁ ଟିକେ ସମୟ ଛାଡିଦବା ତାପରେ ଟମାଟୋ ଯେ ଆଡ କରିପାରିବ ମାନେ ଯିଏ ମିଶେଇ ପାରିବ ଟମାଟୋ ପକେଇ ପାରିବ ଟମାଟୋ ପକେଇ ସାରିଲା ପରେ ସେଟା ହେଲା ପରେ ଟମାଟ ଇଏ ଫିଏ ହେଲା ପରେ ତାପରେ ମାଛ ଟା କୁ ଆଣିକି ଇଏ କରିଦେଲେ ହେଇଯିବ ସେଇଟା ତଟ୍କା ହେଇଗଲା ମାଛ ଫ୍ରାଏ ହେଇଗଲା।
ହଁ।
ସେଇଟା ଆଉ ସେମତିକି ହେଲା ତାପରେ ମା ତାର ଭଜା ଭଜି କରିଦେଲେ ତାପରେ ଏଇ ଖାଇକି ଜଷ୍ଟ ଆସିଲି ଆଉ।
ଆଉ କେମିତି ଦେହ ଭଲ ଅଛି?
ହଁ ଆପଣଙ୍କର?
ହଁ ଦେହ ଭଲ ଅଛି ଆଜି ତମ ଆଡେ ବର୍ଷା ହଉଛି ନା ଖରା ହଉଛି?
ନା ବର୍ଷା ତ ହେଇନି କାଉଁ ସକାଳୁ ଟିକେ ପାଗ ଟା ଟିକେ ଇଏ ଥିଲା ତାପରେ ଏବେ ଟିକେ ଖରା ହଉଛି ପୁଣି କାଉଁଳେଇ ଦଉଛି ମାନେ ମିଶି ମିଶିକି ରହୁଛି ଆଉ।
ହଁ ଠିକ୍ ଆଡେ ବି ସେମିତି ହଉଛି କିନ୍ତୁ ଯୋଉଟା
ଗରମ ଟା ଟିକେ ନାହିଁ ଭଲ ଲାଗୁଛି ଆଉ ବେଶୀ ଗରମ ନାହିଁ।
ହଁ ଗରମ ଏତେ ଲାଗୁନି ଆଜି ବାକି ବର୍ଷା ଟା ଉଠଉଛି କିନ୍ତୁ ମାନେ ହଉନି।
ହୁଁ ହୁଁ। ଆଉ ଆପଣଙ୍କ ଘରେ ସବୁ ଭଲ ନା?
ହଁ ଘରେ ସମସ୍ତେ
ଘରେ କିଏ କିଏ ଅଛନ୍ତି?
ଘରେ ବାପା ମାମା ଜେଜେମା ମ ମୁଁ ଉପରେ ଜଣେ ବଡ଼ ଭଉଣୀ ଅଛନ୍ତି ମୋ ତଳେ ଜଣେ ସାନ ଭାଇ ଅଛନ୍ତି ଆମ ଫ୍ୟାମିଲି ପରିବାର ବୋଲି ଏତିକି।
ଓ ହୋ ମାନେ ଆଉ ସାନ ବାପା ସାନ ବଡ ବାପା କେହି ବି ନାହାନ୍ତି?
ଅ ହଁ ସାନାପା ଅଛନ୍ତି କିନ୍ତୁ ବାକି ମୋ ସାନପା ନା ଆମ୍ ଘ ଆମ ଘରେ ରୁହନ୍ତିନି ମାନେ ଏ ଆସନ୍ତି ମାନେ କାମ ଦାୟିତ୍ଵ କିଛି ପଡିଲେ ଆସନ୍ତି ନହେଲେ ମୋ ସାନାପା ପା ରୁହନ୍ତି ବାହାରେ।
ଓହୋ, ମାନେ ସା ଖୁଡ଼ିବି ବାହାରେ।
ହଁ ତାଙ୍କ ପ ମାନେ ସାନାପା ସାନ ମା ତାଙ୍କର ଜଣେ ପୁଅ, ତାଙ୍କର ଜଣେ ଝିଅ, ତ ସେ ବାହାରେ ରୁହନ୍ତି, ଆଉ ମୋ ଜେଜ ତ ମରି ଯାଇଛନ୍ତି। ମୋ ବାପା ହେରିକା ଦୁଇ ଭାଇ ତ, ମୋ ବାପା ବଡ, ସାନ ବାପା ବାହାରେ ରୁହନ୍ତି, ସେ ଆସନ୍ତି ଇ ଇ କିଛି ବି କାମ ପଡ଼ିଲେ କିମ୍ବା ପର୍ବପର୍ବାଣୀ। ଏସବୁରେ ଆସନ୍ତି, ବୁଲିକି ଯାଆନ୍ତି।
ଓହୋ, ଅଙ୍କଲ ମାନେ ତମ ବାବା କଣ କରନ୍ତି?
ଆଁ ବାବା ଚାଷ କରନ୍ତି।
ହୁଁ ହୁଁ, ଆଉ ତମର ଏବେ ପଢାପଢି କଣ ଚାଲିଛି ନା ସରି ଯାଇଛି ନା ନା କଣ?
ନାଇଁ ମୋର ପଢାପଢି ଇ ଇ କମ୍ପ୍ଲିଟ ହେଇଯାଇଛି, ଏବେ ପଢ଼ା ନାହିଁ ଏବେ କିଛି।
ମାନେ କିଛି ଏବେ କିଛି ପ୍ରିପେୟାର ହଉନ?
ଆଁ ନାଇଁ ଏବେ ମୁଁ ଜଷ୍ଟ ତ ହେଇ ମୋର ପିଜି ସରିଲା ନା ତାପରେ ମୁଁ ବିଇଡ଼ି ପାଇଁ ପ୍ରିପାରେସନ୍ କରିବି। ବିଇଡ଼ି ଏ ବର୍ଷ କରିବି ଆଡ଼ମିସନ୍।
ଆଛା।
ହୁଁ ହୁଁ।
ଆଉ ଯୋଉ ଅ। ଆପଣ କୋଉଠି କୋଉଠି ସବୁ ରଜରେ କୋଉଠି କୋଉଠି ବୁଲିୁଛନ୍ତି? କେମିତି କଣ ପାଳନ କଲେ ରଜ ଟା?
ଉଁ ରଜ ତ ମୁଁ ସବୁ ବର୍ଷ ଗାଁ ରେ ରୁହେ, ଗାଁ ରେ ଭଲସେ ପାଳନ କରେ କରେ। ହଁ ଏଇ ବର୍ଷ ରଜା ଟା କିନ୍ତୁ ଟିକେ ଅଲଗା ପ୍ରକାର ଥିଲା, ମୁଁ କାରଣ ଭୁବନେଶ୍ୱର ପଳେଇ ଆସିଛି ନା, ଯେହେତୁ ମୁଁ ଏବେ ଗୋଟେ ଜବରେ ଜବ୍ ଲାଇନରେ ପଶିଯାଇଛି। ତ ନ୍ୟୁ ଜଏନିଂ କରିଛି, ନୂଆ ଉ ଉ ମାନେ ନୂଆ ଏବେ ଜଏନ୍ କରିଛି ତ ସେ ସେଥିପାଇଁ ଛୁଟି ଆଉ ନେଇହବନି ନା ଫାଷ୍ଟରୁ।
ତ ଆମର କିନ୍ତୁ ସିରେ ରଜର ଫାଷ୍ଟ ଦୁଇ ଦିନ ଫାଷ୍ଟ ରଜ ତ ପଡିଥିଲା ଏଥରକ ରବିବାର। ହଁ ଛୁଟି ଆମର ରହୁଛି। ଶନିବାର, ରବିବାର ଅଫିସ ଛୁଟି ରହୁଛି ତ, ସୋମବାର ଆମର ଗୋଟେ ଦିନ ହିଁ ଅଫିସ। ସେ ଛୁଟି ଦେଇଥିଲେ।
ଦ ଦୁଇ ଦିନ ରଜ। ତ ସବୁ ବର୍ଷ ରଜ ପାଳନ କରିଛି ଏଥର କ ଯ କି ଭୁବନେଶ୍ଵରରେ ତ ଅଛି, ଘରୁ ଯିବିନି, ଭୁବନେଶ୍ଵରରେ ସାଙ୍ଗସାଥିୀଙ୍କ ସହିତ ରଜ ପାଳନ କରିବି। କିନ୍ତୁ ଗାଁ ରେ ଯୋଉ ମଜା, ଏଠି ଭୁବନେଶ୍ଵରରେ ହେ ହେଇପାରିଲାନି। ଗାଁ ରେ ଏତେ ମଜା ଯାଉ, ବୁଲୁ, ଖାଉ ଏଠି ତ ଆମେ କିଣିକି ହିଁ ଖାଇଲୁ, କାରଣ ଆମେ ବନେଇ ଶିଖିନୁ। କେମିତି ବନେଇବୁ? ତ କିଣିକି ହିଁ ପିଠା ଖାଇବୁ। ଏତେ ମଜା ଲାଗିଲାନାଇଁ।
ଭୁବନେଶ୍ୱରରେ କଣ, କଣ, ମାନେ ଯୋଉ କର୍ପୋରେଟ ରେ ଜବ୍ କରୁଛନ୍ତି ନା କଣ?
ନାଇଁ ସଫ୍ଟୱେର ଲାଇନରେ ମୁଁ ମାନେ ମୋ ଭିଣେଇ ଯିଏ ସିଏ ସଫ୍ଟୱେର ଲାଇନରେ ଅଛନ୍ତି ତ ମ୍ୟାନେଜର, ତ ତାଙ୍କ ହୁଁ ଇଏରୁ ମୁଁ ତାଙ୍କ ଥ୍ରୋରୁ ମୁଁ ଜଏନ କରିଛି। ରେଫର ରୁ, ମୁଁ ଜଏନ୍ କରିଛି, ବର୍ଷେ ହେଇନି ମୁଁ ଏବେ ଫ୍ରେସ୍। ରେ ଜଏନ୍ କରିଛି ତ।
ଓହୋ। ଆଉ, ଆଉ କଣ ମାନେ ଯୋଉ କୋଉଠି କୋଉଠି ସବୁ ଯିବାକୁ? ଭଲ ଲାଗେ।
ମୋତେ ତ ଆମ ଓଡ଼ିଶାରେ ଦର୍ଶନୀୟ ସ୍ଥାନ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ ମତେ ପୁରୀ ହିଁ ଯିବାକୁ ବହୁତ୍ ଭଲ ଲାଗେ ଯେତେଥର ଗଲେ ବି ମାନେ ଆଖିରୁ ଯୋଉଟା କୁହନ୍ତିନି କି ଯେତେ ଥର ଗଲେ ବି ସେଇଟା ମନେ ଛାଡେନି।
ହଁ।
ଓଡ଼ିଶାରେ ରହିଛି କିନ୍ତୁ ମତେ ଲାଗେ କି ସେଥିମଧ୍ୟରୁ ପୁରୀର ମାନେ ସବୁ ସ୍ଥାନ ମାନଙ୍କ ମଧ୍ୟରୁ ପୁରୀ ହିଁ ଅନ୍ୟତମ ବୋଲି
ହଁ।
ତମକୁ ପୁରୀ ଯାଇଛ କେବେ?
ହଁ।
ପୁରୀ ରେ ତ ଜଗନ୍ନାଥଙ୍କ ମହିମା ଆମେ କଣ ସେ ଆମେ ଯାଇଥିଲୁ ଯୋଉ ବହୁତ୍ ଭିଡ଼ ଥାଏ ନା ଟିକେ ଦର୍ଶ ଦର୍ଶନ କରିବା ପାଇଁ ମାନେ ଲମ୍ବା ଲାଇନ୍ ଲାଗିଥାଏ ଭକ୍ତ ମାନଙ୍କର। ଆଉ ସେ ଲାଇନ୍ ରେ ଠିଆ ହେଇକି ଆମେ ଚାରି ଘଣ୍ଟା ଠିଆ ହେଲା ପରେ ଯାଇକି ତାଙ୍କ ଯୋଉ ପୁରା ଠିଆ ମାନେ ଠାକୁରଙ୍କ ପାଖାପାଖି ହେଇଗଲୁଣି ତଥାପି ବହୁତ୍ ଭିଡ଼ ମାନେ ଜନସମୁଦ୍ର। ପୁରା କମୁନି ବହୁତ୍ ମାନେ ଗୋଟେ ପିମ୍ପୁଡ଼ି ବି ଚାଲିବାକୁ ବାଟ ନଥିଲା ଆମେ ପୁରା ଆମେ ଭା ଆମେ ପ୍ରଭୁଙ୍କୁ ଦର୍ଶନ କରିପାରିବୁନି ଏଇଠୁ ଫେରିକି ଏଠୁ ଜୁହାରେ ହେଇକି ଆମେ ପଳେଇବୁ। ଆଉ ଠାକୁରଙ୍କର ଏମିତି ଯଦି ଇଚ୍ଛା ଯଦି ଏଇଆ ତାହେଲେ ଆମେ ପଳେଇବୁ। ଆମେ ଜଷ୍ଟ୍ ମାନେ ଜୁହାର ହେଇକି ପଛକୁ ବୁଲିଛୁ ତ ଆଉ ସେଇଠୁ ତ ମାନେ ପୁରା ଘୋ ଘା ହେଇକି ପୁରା ପୁରା ଭିତରୁ ଭିତରୁ ପଶିଗଲେ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି ପହଡ଼ ଖୋଲିଲା ପ୍ରଭୁଙ୍କର। ପୁରା ହେଇକି ଯାଇକି ମାନେ ପଶିକି ସାଙ୍ଗେ ସାଙ୍ଗେ ସେମାନେ ବି ଆଗରୁ କଣ ଯାଉଥିଲେ ସେ ଟୋଟାଲି ରତ୍ନବେଦି ଚାରି ଚାରିପଟ ବୁଲି ବି ପାରୁଥିଲେ ସବୁଠା ଠାକୁରଙ୍କୁ ମାନେ ଛୁଇଁ ବି ପାରୁଥିଲେ କିନ୍ତୁ ଏବେ ସେମିତି କିଛି ନାହିଁ ଏବେ ଖାଲି ଯିବ ଗୋଟେ ସେ ସେକେଣ୍ଡ ବି ଖାଲି ଆଖି ପଲକ ପକେଇଲା ବେଳକୁ ଆଉ ନଥିବ। ସାଙ୍ଗେ ସାଙ୍ଗେ ଦେଖେଇକି ତ ସେତିକି ଦର୍ଶନ ମିଳିଲା ସେତିକି ରେ ତ ଶାନ୍ତି ଆତ୍ମା ଶାନ୍ତି ହେଇଗଲା ପୁରା। ତାପରେ ମାନେ ଗୋଟେ ଲାଗିଲା କି ଯାହା ପ୍ରଭୁଙ୍କର ଇ ଇଚ୍ଛା ଥିଲା ଆମେ ତାଙ୍କୁ ଦେଖୁ ବୋଲି କିନ୍ତୁ ଆମେ କିନ୍ତୁ ପୁରା ନିରାଶ ହେଇଯାଇଥିଲୁ ଚାରି ଘଣ୍ଟା ଠିଆ ହେଲା ପରେ ପୁଣି ଯାଇକି ମନ୍ଦିର ପାଖରେ ଭିଡ଼ ହେଲେ ମାନେ ଗୋଟେ ଧର୍ଯ୍ୟ ବି ଗୋଟେ ମଣିଷର ଥାଏ ନା ତଥାପି ବହୁତ୍ ସମୟ ଧର୍ଯ୍ୟ ଧରିକି ଆମେ ଠିଆ ହେଇଥିଲୁ ତା ତାପରେ ଲାଷ୍ଟ୍ ବେଳକୁ ତାପରେ ମାଙ୍କ ଦେହ ଟିକେ ଭଲ ନଥିଲା ସେଇ ଟାଇମ୍ ରେ ସିଏ ଠିଆ ହେଇପାରୁ ନଥିଲେ।
ମୁଁ ଏବେ ବି ରିସେଣ୍ଟ୍ ଯାଇଥିଲି ଗୋଟେ ଗୋଟେ ୱିକ୍ ତଳେ ପୁରୀ ଗୋଟେ ସପ୍ତାହ ତଳେ ଯାଇଥିଲି। ତ ବିଶ୍ୱାସ କରିବନି ଆମେ ରାତି ମାନେ ସାଢେ଼ ତିନିଟା ରୁ ରୁମ୍ ରୁ ବାହାରି ଗଲୁ ଆମେ ସେଇ ମାନେ ସିଂହ ଦ୍ୱାର ସାମ୍ନା ରେ ଲଜ୍ ରେ ଆମେ ରହିଥିଲୁ ହେଲା ଆମ ଫ୍ୟାମିଲି ରହିଥିଲୁ। ରାତି ସାଢ଼େ ତିନିଟା ରୁ ଆମକୁ ରାତିରେ ତ ନିଦ ହିଁ ହଉନଥିଲା ଗୋଟେ ପୁରୀ ଆସୁ ଠାକୁ ଠାକୁରଙ୍କୁ ଦର୍ଶନ କରିବୁ ବହୁତ୍ ଦିନି ହେଲା ଯାଇନଥିଲୁ ନା। ତ ଆମେ ରାତି ସାଢେ ତିନିଟା ରୁ ଗାଧୋଇ ପାଧେଇକି ଆ ସେକେ ଲାଇନରେ ଠିଆ ହେଇଛି ଦର୍ଶନ କରିବୁ ବୋଲି ଆଠଟା ପର୍ଯ୍ୟନ୍ତ ଆମେ ଠିଆ ହେଲୁ ଆଠଟାରେ ଦର୍ଶନ କରିକି ଆସିଲୁ ଏ ଏତେ ଲୋକ ରାତି ସାରା ବି ଲୋକ ଠିଆ ହଉଛନ୍ତି ଲାଇନରେ କହିଲା ଭଳିଆ
ହଁ ବା
ତଥା ବିି ବହୁତ ଭିଡ ବହୁତ
ମାନେ ଲୋକମାନେ ସେଇଠି ଶୋଇ ବି ପଢୁଛନ୍ତି। ସ ଖାଳୁ ବି ଦସ୍ ଦର୍ଶନ କରୁଛନ୍ତି ଭଉଣୀ ମାନେ ଏତେ ଭିଡ
ଏତେ ଭିଡ ମାନେ ଏବେ ତ ରଥଯାତ୍ରା ଆସୁଛି ଆହୁରି ଲ ଲକ୍ଷ ଲକ୍ଷ କୋଟି କୋଟି ଲୋକ ହେବେ ପୁରୀରେ
ହ ବା ମୁଁ ପା କୁହେନି ନା ମାନେ ସୋରିଷ ପକେଇବାକୁ ଜାଗା ନଥାଏ ଏତେ ଭିଡ଼
ହଁ ପରା ଆଉ ଏ ଭୁବନେଶ୍ଵର ଭୁବନେଶ୍ଵର ତ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ଏଠି ତ ମାନେ ସାତ ହଜାରରୁ ଉ ମାନେ କହିଲା ଭଳିଆ ଉର୍ଦ୍ଧ୍ୱ ମନ୍ଦିର ମାନ ସ୍ଥାପିତ ହୋଇଥିଲେ ଯେଉଁଟା ଇତିହାସରେ ଲେଖା ହେଇଆସିଛି
ହୁଁ
ଏଠି ଲିଙ୍ଗରାଜ ମନ୍ଦିର ବି ସବୁଠାରୁ ବଡ ବୃହତ ମନ୍ଦିର ଏହା ଏକ ଶୈବ ପୀଠ
ବିନ୍ଦୁ ସାଗର ସେ ଯୋଉ ପୋଖରୀ ଟା ସେଠି ବି ଆଉ ରି ତମର
ଥିରେ ହିଁ ନିର୍ମିତ ହେଇଥିଲା ନା ଏଠାରେ ଯୋଉ
ହଁ
ମୁକ୍ତେଶ୍ଵର ମନ୍ଦିର୍ ଏସବୁ।
ହଁ ମୁକ୍ତେଶ୍ଵର ମନ୍ଦିର୍ ରହିଲା ତାପରେ ଆମର ରହିଲା ଆଉ ଯୋଉ ଶ୍ରୀରାମ ମାନେ ରାମଙ୍କର ମନ୍ଦିର ଯୋଉଟା ରହିଲା ତାପରେ ରହିଲା ଆମର ଯୋଉ ବହୁତୁ ସାରା ଗଣିତ ହବନି ଆଉେ ସ ହଁ ନା ମନ୍ଦିର ମାଳିନି ସହର ତ ଖେଳ
ଯୁଆଡେ ଦେଖିବ ମନ୍ଦିର ଯୁଆଡେ ଆ ହୋ
ଏତେ ବେଶୀ ଟିକେେ ମାନେ ମ ମନ୍ଦିର ତ ମନ୍ଦିର ତ ସବୁ ମାନେ ଯିବା ଟା ମାନେ ପୁରା ସ୍ଥିର ସବୁ ଯିବେ ଗୋଟେ ଶାନ୍ତି ଲାଗେ ମନ୍ଦିରରେ କିନ୍ତୁ ତା ତମେ ତା ଛଡା ଏମିତି ଏଇ ଯୋଉ ନେଇକି ଐତିହାସିକ ସ୍ଥାନ ସବୁ ବୁଲେ ଏଇନା ଆମର ସ୍ଵାଧୀନତା ସଂଗ୍ରାମୀ ମାନେ ଆଗୁ ଆଗରୁ ସବୁ କଣ କରିଥିଲେ ମାନେ କେମିତି ଆମ ଦେଶ ପାଇଁ ସେମାନେ ବିଦ୍ରୋହ କରିକି ଆମ ଦେଶକୁ ସେମାନେ ସ୍ଵାଧୀନତା ଦେଇଥିଲେ ତାପରେ ଶୁ ତାଙ୍କର ଜୀବନ ଶୈଳୀ କେମିତି ଥିଲା ସେମାନେ କେମିତି ରହୁଥିଲେ କଣ ନିୟମ ସବୁ ମାନିକି ରହୁଥିଲେ ତାଙ୍କ ଜୀବନଚଡମାନେ ଚର୍ଯ୍ୟା ସେ କେମିତି କରୁଥିଲେ ମାନେ ଏଇଗୁଡା ସବୁ ଅନୁସରଣ କରିବା ପାଇଁ ଭଲ ଲାଗେ ତାଙ୍କୁ ସବୁ ଦେଖିବା ପାଇଁ ଭଲ ଲାଗେ ମାନେ ଜାଣିବା ପାଇଁ ଆହୁରି ବହୁତ ସାରା ଗୋଟେ ମନରେ ଗୋଟେ କୌତୁହଳ ସୃଷ୍ଟି ହୁଏ ଜାଣିବା ପାଇଁ।
ହଁ ରେ ସତ ମତେ ବହୁତ ଭଲ ଲାଗେ।
ହଉ
ହଉ ଠିକ୍ ତମେ ଏବେ କଣ କର?